ହାଲୋ।
ହଁ ଆଉ କଣ କରୁଚ?
ହଁ ଏଇଠି ବସିଛି।
ଆଉ ସବୁ ଭଲ?
ହଁ ତ ଆମ ରୁମ କୁ ଜଣେ ଆସିଛନ୍ତି ଆମର ବାଥରୁମ ସଫା କରିବା ପାଇଁ। ଓ ସିଏ ତ ସଫା କରୁଛନ୍ତି ମୁଁ ବସିଛି।
ଓହୋ ଆଉ ସେଠି ତମର
ଓହୋ ଆଉ ସେଠି କଣ ଗଛ ପତ୍ର ଲଗେଇଛ?
ନା ଆମେ ପୂର୍ବରୁ ଯୋଉଠି ରହୁଥିଲୁ ତ ସେଠି ଆମର ଭଲ ଗଛ ଥିଲା। କିନ୍ତୁ ଏଠି ଆମର ଯେହେତୁ ଆ ମାନେ ଆମର ଯିଏ ଆଉ କଣ କହିବି ତାଙ୍କ ନାଁ ଆମର ଯୋଏ ଘର ମାଲିକ ତ ସିଏ ତଳେ ରହୁଛନ୍ତି ତ ସେଥିପାଇଁ ସିଏ ତାଙ୍କର ତାଙ୍କର ତଳେ ମାଟି ଜାଗା ଅଛି ତ ସି ସେଠି ତାଙ୍କର ଅଗଣା କରୁଛନ୍ତି। ତ ସେଠି ସେ ତାଙ୍କର ଲଗ ଦେଇଛନ୍ତି ତ ଆମର ଛାତ ଉପରେ ସେମିତି କିଛି ଫୁଲ ଗଛ ବି ନାହିଁ। ଆଉ ମାଟି ତ ନହିଁ ଅ ନା ଫୁଲ ସେମିତି ଦିଅନ୍ତିନି ତଥାପି ଆମେ ଠାକୁର ପୂଜା କରୁ କେତେବେଳେ କେମିତି ଫୁଲ ଦୋକାନରୁୁ କିଣି ଆଣୁ ନହେଲେ ଆମ ଘର ସାଇଡ ରେ ଗୋଟେ ଡ୍ରେନ ଅଛି ଡ୍ରେନ୍ ପାଖରେ ଟିକେ ମାଟି ଜାଗା ଅଛି ତ ସେଇ ଜାଗାରେ ଗୋଟେ ଅଶୋକ ଗଛ ଉଠିଛି ତ ସେଇଟା ଆମର ମାନେ ଝରକାକୁ ଆମ ହାତ ବଢେଇଲେ ତ ହାତ ପାଇଯାଏ ସେ ଫୁଲ ଗଛକୁ। ତ ସେଠାର ଫୁଲ ଆଣି କି ପୂଜି ଦଉ ନଚେତ କେବେ କିଣିକି ପୂଜି ଦଉ।
ଓ ହଁ ଭଲ ଆଉ ତମ ଗାଁ ରେ ବାଡିରେ କଣ ଲଗେଇଆ ହେଇଛି ସବୁ ଫସଲ?
ହଁ ଆମର ସେମିତି ତ ସେମିତି କିଛି ଚାଷ ହୁଏନି କିନ୍ତୁ ଏମତି ଖାଇବା ପାଇଁ ଯାହା ଲଗା ହୁଏ ତ ଏଥରକ ଲଗା ହେଇଛି ଛଛିନ୍ଦ୍ରା ଗଛ ଲଗା ହେଇଛି। କାକୁଡି ଗଛ ଲଗା ହେଇଛି ଆଉ ଜହ୍ନି ଗଛ ଲଗା ହେଇଛି ଆମର ଏଇ ତିନିଟା ହିଁ ବର୍ଷା ଦିନେ ମୁଖ୍ୟତଃ ଲାଗେ ଆଉ କଖାରୁ।
ହଁ ତମକୁ ସବୁ ଭଲ ଲାଗେ ଖାଇବା ପାଇଁ?
ହଁ ମୁଁ ସବୁ ପରିବା ଖାଏ। ଆଗରୁ ମୋର ଜଣେ ସାଙ୍ଗ ସେ କିଛି ସେମିତି କରିବାକୁ ଖାଉନଥିଲେ। କେବଳ ଆଳୁ ଖାଉଥିଲେ ତାପରେ ତାଙ୍କର ମୁଁ ମିଶିକି ରାନ୍ଧୁଥିଲୁ ନା। ମୋ ସହିତ ସେ ଖାଇକି ତାଙ୍କର ଟିକେ ଅଭ୍ୟାସ ହେଇଗଲା ତ ସିଏ ଏବେ ପରିବାର ବି ଖାଉଛନ୍ତି।
ଯା ହୁ ମତେ ଯିଏ ସବୁ ପରିବା ଖାଏ ମତେ ଭାରି ଭଲ ଲାଗନ୍ତି ସେମିତିକା ଲୋକ।
ହଁ ମତେ କଲର ବି ଭଲ ଲାଗେ ମୋ ସାଙ୍ଗ ପାଇଁ କଲର ଏତେ ପିତା ଲାଗୁଛି ତମେ କେମିତି ଖାଉଛ। କିନ୍ତୁ ମତେ କଲର ଭଜା ଟା ଭଲ ଲାଗେ।
ମତେ ବି ମତେ କଲର ର ସବୁ ଭଲ ଲାଗେ ମୋ ସ୍ୱାମୀକୁ କେବଳ କଲରାଟେ ଚିପ୍ସ ଭଲ ଲାଗେ ଆଉ କଲରା ଭିତରେ ଯଉ ପୁର ଦିଆ ହେଇକି ଭଜା ହୁଏ ସେଇଟା ହିଁ ଭଲ ଲାଗେ ଆଉ ହଁ ସ୍ ଆଉ କିଛି ଭଲ ଲାଗେ ନା ସ୍। କିନ୍ତୁ ମତେ କଲରା ବସ୍ ଅନ୍ୟ ଜିନିଷ ବି ଭଲ ଲାଗେ ଆଉ ଚିପ୍ସ ଆଉ ଯୋଉ କଲ୍ରା ପୁର ଦିଆ ଭଜା ସେଇଟା ତ ଟିକେ ଟାଇମ ଲାଗେ ନା ତ ଯେତେବେଳେ ମୋ ପାଖେରେ ସମୟ ନଥାଏ ଅଫିସ କାମ କରିବା ପାଇଁ ମୁଁ କଣ କରେ ନା ଏମିତି କଲରାାକୁ ସିଝେଇକି ଖାଇନିଏ ଏ। ଯୋଉଟା କି ତାଙ୍କୁ ଉଁ ବିଲକୁଲ ବି ପସନ୍ଦ ନୁହଁ।
ହଁ ମତେ ବି ସିଝା ଭଲ୍ ଲାଗେ।
ହଁ ଯେହେତୁ ମାନେ ସମୟ ନଥାଏ ଆଉ କମ୍ ସମୟରେ ଖାଇବାକୁ ତ ପଡିବ ନା ସବୁବେଳେ ସେ ଆଳୁ ଫଳୁ ଖାଇ। କି ବିରକ୍ତ ଲାଗେ ତ ମୁଁ ସେମିତି କଲରା ହିଁ ସିଝେଇକି ଖାଇନିଏ।
ହଁ ଆଉ କଲରା ସିଝା। ଖାଇଲେ ବି ସେଇଟା ଟିକେ ଦେହ ପାଇଁ ବି ଭଲ କାରଣ ସେଥିରେ ଏତେ ତେଲ ବି ପଡି ନଥାଏ। ତାପରେ ବି ମାନେ ସମୟ ବି ଟିକେ କମ ଲାଗିବ ତମେ ଖାଲି ପାଣି ଦେଇକି ସିଝେଇଦବ। ତ ସିଏ ତାର ବସ୍ତିର ତମେ ସେ ସମୟରେ ଆଉ କିଛିବି କାମ କରୀନବ।
ହଁ ଜଲ୍ଦି ବି ସିଝିଯାଏ ସେଇଟା।
ହଁ।
ହୁଁ।
ଆ ତ ଆମେ ପୂର୍ବରୁ ଯୋଉ ଘରେ ରହୁଥିଲୁ ତ ସେ ମାନେ ଆମେ ଉପର ତାଲାରେ ହିଁ ରହୁଥିଲୁ। ତ ସେଠି ସବୁ ଭଲ ଗଛ ଥିଲା ତ ସେଠି ଆମେ ସକାଳୁ ମୁଁ ବିଶେସ୍ କରି ସ ସକାଳୁ ଉଠିଯାଏ ଆମେ ଯେତିକି ଜଣ ଥିଲୁ ସକାଳୁ ଉଠିଯାଏ ସକାଳୁ ଉଠିଲା ପରେ ତ ସେଠି ସବୁ ମାଟିରେ ସବୁ ମାନେ ଆ ମାନେ ଆମର ଯିଏ ମାଲିକ ଯିଏ ଘର ମାଲିକ। ତ ସେ ସବୁ ଶାଗ ମଞ୍ଜି ପକେଇକି କିଛିଟା ବୁଣିଥାନ୍ତି। ନ ସେ ସେ ମାଟିରେ କଣ ଅଟୋମେଟିକ୍ ମାନେ ମନକୁ ମନ ନ୍ ସାଙ୍ଗ ବି ଉଠିଜାଏ। ତ ସେଥିପାଇଁ ମୁଁ ଶାଗ ଚିହ୍ନିପାରେ କୋଉ ଶାଗ ଟା ଖାଇବା ଯୋଗ୍ୟ। ତ ମୁଁ ସେଥିପାଇଁ ସକାଳୁ ଉ ଠେ ଶାଗ ଦିଟା ତୋଳିକି ତ ଭାଜୁ ମୋ ସାଙ୍ଗର ମୋର ଖାଉ।
ହଁ ସବୁ ମିଶାା ମିଶି ଶାଗ ଟା ବି ବହୁତ୍ ଭଲ୍ ଲାଗେ ଖାଇବା ପାଇଁ।
ହଁ ତ ସେଠି ବି ସେଇ ସଜନା ଗଛ ହିଁ ଥିଲା ତ ଆମେ କଣ କରୁନା ତ ମାନେ ତାର ଯିଏ। ସାମ୍ନାରେ ଥିବା ଘର ମାଲିକ ଯେ ତ ସିଏ କିନ୍ତୁ ତାଙ୍କ ଘରେ ରୁହନ୍ତି ତ ସେଥିପାଇଁ ତାଙ୍କ ଯୋଉ ସଜନା ଗଛ ଟା ଅଛି ତ ସିଏ ବି ତାକୁ ଖାଆନ୍ତିନି। ତ ଆମେ କଣ କରୁନା ଦିନରେ ତ ଆମେ ଆଣିପାରିବୁନି ତ ସମସ୍ତେ ଦେଖିଦେବେ ପୁଣି ଲାଜ ଲାଗିବ। ତବେ ଝିଅ ମାନେ କଣ କହୁଛନ୍ତି? ପଇସା ରୋଜଗାର କରୁଛନ୍ତି ତଥାପି କଣ ଇ ଶାଗକୁ କିଣିକି ଖାଇ ପାରୁନାହାନ୍ତି। ତ ଆମେ କଣ କରୁନା ସକାଳୁ ଉଠି ଯାଉ। ସକାଳୁ ଉଠିକି ଆମେ ଶାଗତ୍ ତୋଳି ଦୋଉ ମାନେ ଲୋକମାନେ ଉଠିବା ପୂର୍ବରୁ ଶାଗ ତୋଳି ଦୋଉ ତାପରେ ଆମେ ଭାଜିିକି ଖାଉ। ତମେ ଯୋ ବି ଯାଇଛୁ ଏମ୍ତୀ‌ ହଁ ଆମେ ଯୁଆଡେ ବି ଯାଉ ଗୋଟେ ସଜନା ଗଛ ଥାଏ।
ମେ ହଁ କିଣିକି ଖାଇବାରେ ଅସୁବିଧା ନାହିଁ। ହେଲେ ଗଛରୁୁ ଯୋଉଟା ସାଙ୍ଗେ ସାଙ୍ଗେ ତୋଳିକି ଖାଇବା ସେଟା ଟିକେ ଖୁସି ଲାଗେ।
ହଁ ସେ ଦେଖିବା ପାଇଁ ବି ସେଭଳିଆ ଫ୍ରେଶ୍ ହେଇଥାଏ ମାନେ ତାଜା ଥାଏ।
ହଁ। ଉଁ ବାହାରେ ଯୋଉ ବଜାରରେ ମିଳୁଛି ସେଟା ତ ସେ କେତ୍ ସମୟ ଆଗରୁ। ତା ତୋଳିକି ତା ଦେହରେ ପାଣି ମାରିକି ତାକୁ ରଖନ୍ତି ସେଇଟା ଏତେ ଖାଇବା ପାଇଁ ଭଲ ଲାଗେ ନା।
ହଁ। ତାପରେ ସେଠି ଆମର ଭଲ ମାନେ ଭେଣ୍ଡି ଗଛ ବି ଆଣ୍ଠି ମାନେ ଯିଏ ଘର ମାଲିକ ସେ ଲଗେଇଥିଲେ। ତ ଆମେ ସବୁ ଭେଣ୍ଡି ବି ମାନେ ଭେଣ୍ଡି ଆମେ ବହୁତ ଖାଇଛୁ। କାରଣ ଆଣ୍ଟି ଟିକେ ବାହାରକୁ ପଳେଇଥିଲେ ତାଙ୍କ ଝିଅଙ୍କ ଘରୁକୁ। ତ ଉପର ର ଯେତିକି ସବୁ ଗଛ ଲାଗିଥିଲା ସେ ସବୁ ଦାୟିତ୍ଵ ମୋରଥିଲା। କି ତମେ ଟିକିଏ ପାଣି ଦେଇଦବ। ତମେ ଟିକେ ଗଛ ମରିବା ପାଇଁ ଦବନି ତ ସେ ମାଲିକିଆଣି ମତେ କହିକି ଯାଇଥିଲେ। ତ ମୁଁ ସେଥିପାଇଁ। ପାଣି ଦିଏ ତ ସେଠି ତ ଆଉ କେହି ନଥିଲେ ଆମେ ଚାରି ଜଣ ରହୁଥିଲୁ ତ ସେଥିପାଇଁ ଆମେ। ସେ ଜାଗାର ମାଲିକିଆଣି ତ ସେଥିପାଇଁ ଆମେ ସବୁ ତୋଳିକି ଖାଉ ମାନେ ପ୍ରଚୁର ପ ପରିମାଣେ ଆମେ ଭେଣ୍ଡି ଖାଇଛୁ ସେ ଭେଣ୍ଡିିକି ଦେଖିବ ତମକୁ ଇଚ୍ଛା ହବ କଞ୍ଚା ଖାଇଦେବି।
ହୁଁ ହାଏ ମ ମତେ ବି ଭେଣ୍ଡି ବହୁତ ଭଲ ଲାଗେ।
ହଁ।
ହୁଁ ହୁଁ ଆଉ ଆଉ ତମେ ପା ଏ କୁଆଡ଼େ ବୁଲିବାକୁ ଯାଉଚ ମାନେ ର ଥ ଯାତ୍ରାରେ ଯିବ ନା ନାଇଁ ବୁଲିବା ପାଇଁ?
ହଁ ମୁଁ ଭାବୁଥିଲି ଯିବି ବୋଲି କିନ୍ତୁ ରଥଯା ତ୍ରା ଦିନ ଆର ବର୍ଷ ତ ଆମ ଘରେ ମନା କଲେ। କହିଲେ ବହୁତ ଭିଡ଼ ହେଇଥିବ ତୋର ଯିବା କଣ ଦରକାର ଆଉ କୋଉ ଦିନ ଗଲେ ହବନି। ତ ମୁଁ ସେଦିନ ଯାଇପାରିନଥିଲି ମୋର ବହୁତ ମନ ଦୁଃଖ ହେଇଥିଲା। ତ ରଥ ବି ଗଡ଼ି ନଥିଲା କିଛି ସମୟ ବନ୍ଦ ହେଇଯାଇଥିଲା ତ କହିଲେ କଣ ନା ଜଣେ ନେ ତା ନା ମାନେ ବୋଧେ ଆଉ କିଏ ଆସିଥାନ୍ତେ ତ ତାଙ୍କ ପାଇଁ ହୁଏ ତ ଅ ଟକି ଯାଇଥିଲା ମତେ ଲାଗୁଥିଲା ମୁଁ ହିଁ ସେଇ ଭ ତ ଯାହା ପାଇଁ ରଥ ଅଟକି ଯାଇଥିଲା କିନ୍ତୁ ମୁଁ ଯାଇନଥିଲି କଣ କରିବା।
ଆମେ ଯାଇଥିଲୁ ଆମ ଘରେ ବି ଥିଲାରେ ଆମ ଘରେ ବି ସେମ୍ କୁହନ୍ତି। କେ ବହୁତ ଭିଡ଼ ତ ଅନ୍ୟ କେତେବେଳେ ଯିବୁ ଏବେ କିନ୍ତୁ ବାହା ହେଇ ସାରିଲା ପରେ। ବାହାଘର ତ ତିନି ବର୍ଷ ହେଲାଣି କେବେ କିନ୍ତୁ ଯାଇନଥିଲୁ ଏଥର କ ଯେହେତୁ ସେଟା ଅଟକି ଯାଇଥିଲା ବଡ଼ ଦାଣ୍ଡ ରେ ଥିଲେ ଠିକ ଅଛି ଉଁ ଠାକୁରେ। ତ ଆମେ ରାତିରେ ଯାଇଥିଲୁ ଏଠୁ ବାହାରିକି ଦଶଟା ଏଗାରଟା ରାତିରେ ବାହାରିକି ଗଲୁ। ସେଠି ପହଁଞ୍ଚୁ ପହଁଞ୍ଚୁ ହେଇଯାଇଥିଲା ଉଁ ଗୋଟେ ରାତି। ଆଉ ଯେତେବେଳକୁ ବହୁତ ଫାଙ୍କା ଥିଲା ଆରାମ ସେେ ଦର୍ଶନ କରିକି ଯୋଉ ର ଥ ଦୋଉଡ଼ି ବି ଛୁଇଁଲୁ ବହୁତ ବଢ଼ିଆ ସେ ଦର୍ଶନ କରିକି ଆସିଲୁ ହଁ। ଆମେ ବାଇକ ରେ ଯାଇଥିଲୁ ରାତିରେ ବାହାରିକି ମାନେ ଆମେ ଦି ଜଣ ନୁହଁ ଆଙ୍କ ସାଙ୍ଗ ଆଉ ତାଙ୍କ ସ୍ତ୍ରୀ ଏମିତି ସବୁ ମିଶିକି ଯାଇଥିଲୁ। ଉଁ ଚାରିଟା ପାଞ୍ଚଟା ବାଇକ ରେ ଆଉ ସବୁ ଦି ଦି ଜଣ ହେଇକି ଆଉ।
ହଁ।
ଭଲ ଲାଗିଲା ହଁ।
ତ ଯୋଉମାନଙ୍କର ଯୋଉମାନେ ବାହାରେ ରହୁଛନ୍ତି ଆଉ ତାଙ୍କର ଆ ମାନେ କିଛିଟା ପୁରୁଷ ବନ୍ଧୁ ଅଛନ୍ତି ସେମାନେ ବି ଘରେ ଲୁଚିକି ଯାଇପାରନ୍ତି। ତ ସେମାନଙ୍କୁ ଲାଇସେନ୍ସ ମିଳିଯାଇଥାଏ। ତ କଣ କରିବା।
ଉୁଁ ଘରେ ଯୋଉଟା କହନ୍ତି ବି ସେଟା ଠିକ୍ କଥା କିଛି ଭୁଲ ନାହିଁ ମାନେ ବହୁତ ଭିଡ଼ ଥାଏ ନା। ମାନେ ସେଇ ଭିଡ଼ରେ ବି ବହୁତ ଲୋକ ଏମିତି ମରିଯାଆନ୍ତି ବି ଏମିତି ଶୁଣି ଥିବ କେବେ ସମାଚାରରେ ହେଲା ତ ମାନେ ଭଲ ନ ଯିବା ଆଜିକାଲି ତ ମନ୍ଦିର କୁ ଯିବା ଗୋଟେ ମାନେ ଇଏ ହେଇଗଲାଣି।
ହାସ୍ -ମାନେ ଯଉ ଲୋକ ଦେଖେଇ ହେବା ପାଇଁ ବି ଗଲେଣି ଯିବେ କିଛିଟା ଫୋ ଟୋ ଉଠେଇବେ ସେଇଟା ବି ଦେଖେଇ ହେବେ ତ ଏମତି। ହଁ ମୁଁ ଭାବୁଚି ଏଇ ବର୍ଷ ଯିବି କିନ୍ତୁ ରଥଯାତ୍ରା ଦିନ ନୁହେଁ ସା ପର ଦିନ।
ହଁ ତାପରେ ଏ ରଥଯାତ୍ରା ର ହଁ ରଥଯାତ୍ରାର ତ କିଛି ଦିନ ପରେ ଯାଇଁକି ବି ଭ ଭଗବାନ୍ ରୁହନ୍ତି ଦାଣ୍ଡ ଉପରେ ହଁ ଯେତେବେଳେ ବି ଯାଇକି ଦେଖିକି ଆସିପାରିବ।
ହଁ। ଆ- କାରଣ ତା ପରଦିନ ମୁଁ ଶୁଣିଚି ତା ପରଦିନ ସିଏ ଯେତେବେଳେ ଥାଆନ୍ତି ର ରଥ ଉପରେ ତ ସେଇ ସମୟରେ ତମେ ଯାହାବି ମାଗିବ ମିଳେ। ମାନେ ଯେବେ ଟଣା ସରିଥିବେ ଏବଂ ରାତିରେ ସିଏ ଥିବେ ତ ମୁଁ ଭାବିଚି ଯିବି ଦେଖିବା ଭଗବାନ୍ ଙ୍କ ଇଚ୍ଛା।
ହଁ। ଆଉ ଏବେ ଆଜି ରବିବାର କିଛି କୁଆଡେ ଯିବାର ନାହିଁ ବୁଲିବା ପାଇଁ?
ନା କାରଣ ମୋର ଯିଏ ସାଙ୍ଗ ଅଛନ୍ତି ତ ସିଏ ଆଉ ଜଣଙ୍କର ସାଙ୍ଗର ବାହାଘର ସେ ଯିବେ ତ ସେଇ ଯଉ ସାଙ୍ଗ ତାଙ୍କର ବାହାଘର ସିଏ ବି ମତେ ଡ଼ାକିଥିଲା ଯେ ଯେହେତୁ ମୁଁ ତାଙ୍କ ସହିତ ଏତେ ଭଲ ସେ ମିଶିନି ତ ମୁଁ ତାଙ୍କ ବାହାଘରକୁ ଯିବିନି ଅ ତ ଇଏ ହିଁ ଯିବେ। ତ ଆଉ ତ କେହି ସାଙ୍ଗ ଏଠି ନାହାନ୍ତି ସେଥିପାଇଁ।
ଆଚ୍ଛା। ଆଉ ତଥାପି ଏକୁଟିଆ କୁଆଡେ ବାହାରକୁ?
ନା ଏକୁଟିଆ ମୁଁ ମାନେ ସେମିତି ତ କୁଆଡେ ମୁଁ ଯାଏନି ହୁଁ ମାନେ -ମାନେ କିଛି ଜରୁରୀ କାଳୀନ ପରିସ୍ଥିତିରେ ମୁଁ ଏକୁଟିଆ କୁଆଡେ ବାହାରକୁ ଯାଏ। ସେମିତି କିଛି ଦରକାର୍ ବି ନଥାଏ ମୋର। ତ ସବୁ ମେନ୍ ଦରକାର୍ କଣ ମାନେ ପରିବା ପତ୍ର କିମ୍ବା ତେଲ ମସଲା ରହିବା ପାଇଁ ଏଠୁ ଆଉ ବାକି ସେମିତି କିଛି ଜରୁରୀ ପରିସ୍ଥିତି ତା ଆଗୁରୁ ତ ମୁଁ ଜାଣିଥିଲି ସେମିତି ଗଲେ କିଛି ଅସୁବିଧା ନାହିଁ କିନ୍ତୁ ମତେ ଟିକେ ମରିବା ପାଇଁ ବହୁତୁ ଡର।
ହଁ।